ଲୋ।
ହାଲୋ।
ହାଲୋ।
ଆଜ୍ଞା ମୋ କଥା ଆପଣଙ୍କୁ ଶୁଭୁଚି?
ହଁ ହଁ ଶୁଣା ଯାଉଛି କୁହନ୍ତୁ।
ଆଜ୍ଞା ଆଉ ଆପଣ ଏବେ କଣ? ଥିଲି ଆଉ ଆଉ ଆପଣ?
ଆଚ୍ଛା।
ଆଜ୍ଞେ।
ହୁଁ। ହୁଁ।
ହାଲୋ।
ହ୍ୟାଲୋ ମୋ ଭଏସ୍ ଶୁଣା ଯାଉଚି ନାଁ?
ହଁ ଏବେ ଶୁଭା ଗଲା।
ହଁ ହଁ।
ହଁ ମୁଁ କହିଲି ଆପଣ ଏବେ କଣ କରୁଥିଲେ?
ଏବେ ହିଁ ଜଷ୍ଟ ସବୁ କାମ ସାରିକି ଟିକେ ରେଷ୍ଟ ଟାଇମ୍ ଥିଲା ମୁଁ କହିଲି ଦେଖିଆ ଟିକେ କିଏ ଫାଙ୍କା ଥିବ। ଟିକେ କଥା ହେଇଯାଏ ତାପରେ ପୁଣି କାମରେ ଲାଗିବ ଆପଣ କଣ କରୁଥିଲେ?
ମୁଁ ଏଇ ଖାଇସାରି ଟିକେ ଏଇ ଗଡପଡ ହଉଥିଲି ଆଉ। ଆଉ ଆଉ ଆପଣ କଣ କରନ୍ତି?
ମୁଁ ତ ଏବେ ହାଉସୱାଇଫ ଅଛି ଗୋଟେ ଛୋଟ ଛୋଟ ବେବି, ଏବେ କିଛି ଆଗରୁ ମୁଁ ଜବ କରୁଥିଲି ଏବେ ହାଉସ ୱଫ ଅଛି।
ଆଜ୍ଞା।
ଏବେ ହାଉସ ୱାଇଫ୍ ଅଛି ମ୍ୟାଡ଼ାମ।
ଆଜ୍ଞା ଆଜ୍ଞା ଭଲ। ଆଉ ଆଜି ଖାଇଥିଲେ କଣ?
ଆଜି ଆମର ତ ଥର୍ଷଡେ ସବୁ ସାଧା ଭାତ ଡାଲମା। ପୋଟଳ ଭଜା। ଆଉ କଞ୍ଚ ଲଜା ଆଉ କରିଡର ଲଜା। ଆଉ ପନିର ତରକାରୀ ଆଉ ଆପଣ?
ଆଜ୍ଞା, ମୁଁ ଏଇ ମୋ ମାଙ୍କ ଦେହ ଭଲ ନାଇଁ। ମୁଁ ହିଁ ଯାହା ରୋଷେଇ କରିଥିଲି ଆସିକି। ଏଇ ଭାତ ଡାଲି ପୋଟଳ ତରକାରୀ ଶାଗ।
ହୁଁ ଏବେ ତ ପୋଟଳ ସିଜିନ ସମସ୍ତଙ୍କ ଘରେ ଖାଲି ପୋଟଳ ହେଇଥିବ।
ସମସ୍ତଙ୍କ ର ପୋଟଳ କାହାର ଭଜା ହଉଛି କାହାର ତରକାରୀ ହଉଛି ଏମିତି। ଆଉ।
ହଁ।
ଆଉ ଆପ୍ ଆପଣ ଏଥର ରଜ ଆପଣଙ୍କର କେମିତି କଣ ଯାଇଛି?
ଆମର ଏଥର ରାଜ୍ୟ ବହୁତ୍ ଖରାପ୍ ରହିଯାଇଛି କାରଣ ଆମର ଜଣେ ଦେଶର କରିଥିଲେ ତ ଆମର ହେଇନି ଏ ବର୍ଷ।
ଓହୋ। ହୁଁ ଆମର ବି ସେମିତି ଆମର ବି ହେଇନି ଆକଚୁଆଲିସ୍ ହଁ ବଡ ବାପା ଯିଏ ସେ ତାଙ୍କର ମାନେ ଡେଥ ହେଇ ତ। ବର୍ଷିକିଆ ଯାଏନି ସେଇଥିପାଇଁ ଆମର ବି ଏଥର ହେଇନି।
ଉଁ ଅଛି ଗୋଟେ ଏଁ ଆଗୁରୁ ପରମ୍ପରା କିଏ କିଏ ଜଣେ ଏକ୍ସପାଟ କଲେ ବର୍ଷ ସାରା ସବୁ ପର୍ବ ପର୍ବାଣୀ ବନ୍ଦ ତ ଆଉ ତା ଅନୁସାରେ ଚାଲିବା ଆମେ ଆଗୁକୁ
ହୁଁ ଆଇବୁ
ଆ ଆପଣଙ୍କର କଣ ବେବି କେବି କଣ ଅଛନ୍ତି ନା ନାଇଁ?
ନାଇଁ ନାଇଁ ମୁଁ ଏବେ ପ୍ଲସ୍ ଥ୍ରୀ କରୁଛି।
ଓହୋ ସରି ସରି ହି ହି
ହେ ହେ ହେ ହେ ହେ ହୁଁ। ହଁ କିଛି କଥା ନାଇଁ ମାନେ ଥୋଡି ନା କିଏ ଜାଣୁଚି କି ମୁଁ କଣ କରୁଚି କି କଣ ଆଜ୍ଞା।
ଆଉ ବର୍ଷା ହଉଛି ତମର ସେପଟେ ପୁ ବର୍ଷା ହଉଛି
ହଁ ବହୁତ ଜୋରରେ ହଉଚି।
ମୋର ତ ହଉନଥିଲା ମର୍ଣ୍ଣିଙ୍ଗ ରୁ ଏଇ ଏଗାରଟା ପରଠାରୁ ହଉଛି ହଉଚି ହଉଚି ହଉଛି ବନ୍ଦ ହଉନି।
ହଁ ଆମର କିନ୍ତୁ ଏଠି ହଉନଥିଲା। ଏଇ ସାଢେ ଦିଟା ତିନିଟା ବୁଳୁକୁ ହେଲା ତ ତାପରେ ଏ ଏବେ ଆଉ ତ ଜିମା ଛାଡୁନି ଆଉ ଚାଲିଛି।
ଚାରି ଦିନି ତଳେ ମଣିଷ ବର୍ଷା ଖୋଜୁଥିଲା କି ଟିକେ ବର୍ଷା ହଉ ଗରମରୁୁ ତ୍ରାହି। ଏବେ ତିନି ଦିନ ଆ ଏତେ ବର୍ଷା ଚାଲିଛି ଯେ ରାତିରୁ ଘରୁ ପାଦା କୁ ବାହାରି ହଉନି।
ସେମ୍ ଯୋଉ କୁହନ୍ତିନି ଭଗବାନ ଯାହା ଦିଅନ୍ତି ଛପର ଫାଡିକି ଦିଅନ୍ତି। ହିଁ ମାନେ ନଥିବ ନାଇଁ କିଛି ନଥିବ ଏକାଥରେ ହେଲା ବେଳକୁ ଏତେ ଜୋର ରେ ହଉଚି।
ଏତେ ଯୋରରେ ହେଲା ବେଳକୁ ବି କାମ ପାଇଁ ବି ଆଉ ପଦା କୁ ଯାଇ ହଉନି ଚହିବି
ଯାଇ ହଉନି ହଁ। ଅସୁବି ରଥଯାତ୍ରା ଟାଇମ ଏମିତି ତ ହବ ଆଉ।
ହଁ ରଥ ଯାତ୍ରା ଏମତି ତ ବର୍ଷା ହୁଏ।
ହଁ।
ଚାଷୀ ମାନଙ୍କ ପାଇଁ ଭଲ ସେ ଧାନ ଫାନ ରୁଆ ଟାଇ ଚାଲିବ ଏବେ।
ହଁ। ଆଉ ଆପଣଙ୍କ ବେବି ଏବେ କଣ କରଛେ
ମୁଁ ବେବି ଶୋଇଚି ସେଇଥିପାଇଁ ତ ମୁଁ ନହେଲେ ଆଉ ହେଇପାରିବନି।
ଯେ ଯାହେଲେ ଘର ସହିତ ମାନେ ଛୁଆକୁ ମ୍ୟାନେଜ କରିବା ବହୁତ କଷ୍ଟ।
ହଁ କଷ୍ଟ ଫାଷ୍ଟ ଫାଷ୍ଟ ମ୍ୟାନେଜ ହେଇଗଲେ ସେଟା ଗୋଟେ ରୋଟିନ ହେଇଯାଏ। ତ ଆମେ ଜାଣିଛେ ଏଇଟା ଆମ ରୁଟିନ ତ ସେଇ ରୁଟିନ ଅନୁସାରେ ମଣିଷ ଚାଲିଛି।
ହଁ। ଅଭ୍ୟାସ ହେଇଗଲା ଗୋଟେ ଜିନିଷ ତା ଧେରେ ମଣିଷ ପଡିଯିବ ଆଉ।
ହଁ। ପ୍ଲୁସ ଥ୍ରୀ ଚାଲଛି ଏବେ ଆପଣଙ୍କର?
ଆଜ୍ଞା।
ହୁଁ ହଉଚି ଚଳାନ୍ତ
ଆଜ୍ଞା।
ମୁ ମୋର ଅନର୍ସ କଣ ଅଛି ଆ
ଅନର୍ସ ହିଷ୍ଟ୍ରି।
ହିଷ୍ଟ୍ରି ବାପରେ
ନାଇଁ ଆକ୍ଚୁଆଲି ମୋର ପ୍ଲସ ଟୁ ସାଇନ୍ସ ଥିଲା ତାପରେ ପ୍ଲସ ଥ୍ରି ହିଷ୍ଟି ନବାଜି ହଉଛି କମ୍ପିଟେଟିଭ ଲାଇନ ରେ ଯିବାର ଅଛି। ତ ସେଇଥିପାଇଁ ନେଇଗଲି କି ପରେ ସେଟା ସୁବିଧା ହବ ଆଉ
ଆଜ୍ଞା।
ଆଜ୍ଞା। ଆଉ ସମସ୍ତଙ୍କ ଦେହ ଠିକ ଠାକ ଅଛି ତ ଘରେ?
ଦେହ ସମସ୍ତଙ୍କର ବି ଠିକ୍ ଠାକ ଅଛି। ଆଉ ଆପଣଙ୍କ ଘରେ ସମସ୍ତେ ଭଲ ନା ହଷ୍ଟେଲରେ ରୁହନ୍ତି।
ନାଇଁ ମୁଁ ହଷ୍ଟେଲରେ ରୁହେ ଏବେ ଟିକେ ମାଙ୍କ ଦେହ ଭଲ ନାହିଁ ବୋଲି ଘରକୁ ଆସିଛି।
ଆଚ୍ଛା ଆଚ୍ଛା କେ
ଆଜ୍ଞା ମାଆଙ୍କର ସେଇ ଗୋଡଟି କେମିତି ଏ ମାନେ ଚାଲିଲା ବେଳକୁ ବହୁତ ପେନ୍ ହଉଚି ବିନ୍ଧା ବିନ୍ଧି ହଉଛି। ସେଇଥିପାଇଁ ମୁଁ ପଳେଇ ଆସିଛି ଆଉ ମାନେ ଏଇ ଫୋର୍ଥ ସେମିଷ୍ଟାରଟା ଦେଇକି ପଳେଇ ଆସିଲି ଆଉ।
ଆଚ୍ଛା।
ଆଜ୍ଞା।
ଭାଇ ଏକୁଟିଆ ନା ଭାଇ ଭଉଣୀ ଯଦି।
ନା ଆମେ ଭାଇ ମୁଁ ବଡ ମୁଁ ତଳେ ମୋ ଭାଇ ଆଉ ବାବା ମାମା ଆଉ
ବଡ ଝିଅ ତ ବହୁତ ରେସ୍ପନ୍ସିବଲଟି ଥିବ।
ହଁ।
ହ
ଆଉ ଆପଣଙ୍କର କଣ ମାନେ ବଡ ଫ୍ୟାମିଲି ନା ଏମତି ଛୋଟ ବାଲା?
ନାଇଁ ଆମର ବହୁତ କମ ଫ୍ୟାମିଲି ଆମର ଆମର ଶାଶୁ ଶଶୁର। ନଣନ୍ଦ ମୁଁ ନଣନ୍ଦ ମ୍ୟାରେଜ କରିଦେଇଛନ୍ତି। ଶଶୁର ଏବେ ଜଷ୍ଟ ଏକ୍ସପାଇଡ ବର୍ଷ ହବ ଏବେ ସାଶୁ ମୁଁ
ହୁଁ।
ଆମର ଛୋଟ ଫ୍ୟାମିଲି।
ହୁଁ ଛୋଟ ଫ୍ୟାମିଲି ସୁଖି ଫ୍ୟାମିଲି କୁହନ୍ତି।
ଆକଚୁଆଲି କହିବାକୁ ଗଲେ ଛୋଟ ନୁହେ ଯେହେତୁ ସମସ୍ତେ ଜବ ପାଇଁ ବାହାରେ ଅ ରହୁଛନ୍ତି।
ହଁ।
ବେଶିକି ବାହାରେ ରହୁଛୁ ଅଲଗା ରହୁଛୁ ନହେଲେ ଆମର ଶଶୁର ଯିଏ ଆମର ତେର ଭାଇ ଭଉଣି ତ ଆମର କ ବଡ ବାପା ପାଞ୍ଚଟା ଚାର ପାଞ୍ଚଟା ପିଇସୀ ନାନୀ।
ଓହୋ ହୋ।
ଆମର ସବୁ ଗୋଟେ ଯେବେ ଯାଉ ଯୁଆଡା ଖାଠ ହେଇ ରହୁ ଏମିତି ଯେହେତୁ ହଜବେଣ୍ଡଙ୍କର ଜବ ତ ଏମତି ଟିକେ ଅଲଗା ହେଇକି ରହିବାକୁ ପଡୁଛନ୍ତି। ଏତେ ଦୂରରୁ ଯିବା ଆସିବା ତ ହେଇପାରିବନି।
ହଁ।
ହୁଁଁ।
ହୁଁ ହ।
ମୋର ବି ବହୁତ ବଡ଼ ଫୋନ ଅଛି।
ଆପଣ ଆଉ କିଛି ଜବ୍ କରନ୍ତି ନା ଏମତି ହାଉସ ୱାଇଫ୍?
ନାଇଁ ମୁଁ ଜବ୍ କରୁଥିଲି। ଅ ବର୍ତ୍ତମାନ ବି କରୁଥିଲି ମୋ ମ୍ୟାରେଜ ପରେ ବି। ଆ ଏବେ ଏଇଠି ଏଇ ଛୋ ଟ ବିଟାନ ପୁରା ତ ବହୁତ ହଇରାଣ ହେଲେ ବୋଲି ଏବେ ଟିରେ ସ୍ବିଟ୍ କରୁଛି। କାରଣ ଅଫିସ ର ଫୁଲ ଟାଇମ୍ ଘର ଟାଇମ୍ ଦେବି, ମାନେ ଆଉ ଟାଇମ ଦେଇ ହେଲାନି ମତେ। ଏବେ ତ ବାହାରକୁ ଯାଇ ବିି ପାରିବିନି ଛୋଟ କାମର। ଲୋକମାନେ ତ ନିଜେ ନିଜେ ନ କରିଛି କି ସ୍କୁଲ ନ ଯାଇକି। ହଉ ସେଇଥିପାଇଁ ଏବେ ଟିକେ କିଛି ଦିନ ପାଇଁ ମୁଁ କ୍ବିଟ କରିଛି ଆଉ। ତାପରେ ପୁଣି କରିବି ଜବ୍। ଏବେ କିଛି ଦିନ ପାଇଁ କ୍ବିଟ୍ କରିଛି।
ଭଲ।
ହୁଁ
ଆଉ ଏ ବର୍ଷ ତାହେଲେ କିଛି ଆଉ ପୂଜା ପର୍ବ କିଛି ହେଇନଥିବ?
ନାଇଁ ଆମର ଏ ବର୍ଷ କିଛି ବି ହେଇନି କି ହବ ବି ନାଇଁ ଏଇ ବର୍ଷ ଟା। ହଉ ହେଇ ନେକ୍ସଟ୍ ଇୟର ହବ ଆଉ।
ଓହୋ ଏଇ ବର୍ଷ ହିଁ ମାନେ ଚାଲି ଯାଇଥିଲି ସେ?
ଏଇ ବର୍ଷ ହିଁ ଗଲେ ମାନେ ଆମର ହଁ କେବେ, ଜୁନ୍ ଏଗାର ସେ ଏକ୍ସପାର୍ କଲେ।
ଓହୋ। ଏବେ ହିଁ!
ହଁ ଏବେ ହିଁ।
ଓହୋ ହଉ।
ଜୁନ୍ ଏଗାରରେ ଅଛି।
ଉଁ ହୁଁ। ଯାହା ହଉ ଆପଣଙ୍କ ସହିତ କଥା ହେଇକି ମାନେ ଗୋଟେ ଜିନିଷ ମୁଁ ଜାଣିଲି କି, କେମିତି ମାନେ ଆମେ ପରିବାରକୁ କେମିତି ଏକାଠି ନେଇକି ଚଳେଇବା? ତା ସହିତ ଛୁଆ, ଶାଶୁ ମାନେ ସ୍ଵାମୀ ନିଜର ପୁଣି ଜବ୍। ସବୁକୁ ନେଇକି କେମିତି କଣ ମାନେ ବାଲାନ୍ସ କରି ଚଳେଇବା ଟା ମାନେ ସତ କଥା ମାନେ ବହୁତ ବଡ଼ କାମ ଏଟା।
ଏଇଟା ସମସ୍ତଙ୍କ ଉପର ତ ଆସିଲେ ତମ ଉପରେ ଯଦି ଯେତେବେଳେ ଆସିବ ସେ ରେସ୍ପନସିବିଲଟା ତମ ବି ଆରାମରେ କରି ପାରିବ। ଏବେ ଛୋ ଟ ଅଛ ଯେତେବେଳେ ଟାଇମ୍ ଆସୁଛି ନା ଆଗ ସେତେବେଳେ ବି ତମକୁ ସବୁ ସବୁ ଆମେ ସମସ୍ତେ କରିପାରିବୁ ଏମିତି ନାଇଁ କି ଆମେ କରିଦଛୁ। ହଁ। ସମସ୍ତେ ସାଙ୍ଗେ ସାଙ୍ଗ ପାଇଁ ବେଷ୍ଟ
ଆଜ୍ଞା। ହଉ ହଉ ତାହେଲେ ପରେ କେବେ କଥା ହବା ଆଉ। ହଉ ଠିକ୍ ଅଛି ହଉ।